ହାଲୋ ହଁ ଭାଇ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ନମସ୍କାର।
କେମତି ଅଛନ୍ତି?
ହଁ ଭଲ। ଏବେ ତ ଗ୍ରହ ଗରମର ଟିକେ ଭଲ ଲାଗିଲା ଟିକେ ରାତି ହେଇଛି ତ ଟିକେ ପବନ ଫବନ ବହୁଛି ଭଲ ଲାଗୁଛି।
ହଁ ଆମର ତ ଏବେ ବର୍ଷା ଆସିଥିଲା ମେଘ ଜୋ ଜୋରରେ ଢାଙ୍କିକି ବଷା ଆସିଥିଲା କିନ୍ତୁ ବର୍ଷା ହେଲାନି।
ଓହ ବର୍ଷା ହେଇନି ମାନେ ପାଗ କେମିତି ଥିଲା ସକାଳ
ପାଗ ସକାଳୁ ତ ବହୁତ୍ ଜୋରେ ଖରା ହଉଥିଲା। ଆଉ ସନ୍ଧ୍ୟା ବେଳକୁ ସନ୍ଧ୍ୟା ହେଲା ପରେ ଟିକେ ବର୍ଷା ଢାଙ୍କି ଆସିଲା ଯୋରେ ପବନ ବହିଲା। କିନ୍ତୁ ବର୍ଷା ବି ଟିକେ ହେଲାନି ଏବେ ବଢିଆ ପବନ ବହୁଛି।
ଆମର ତ ସକାଳୁ ଟିକେ ଏ ଖରା ପାଗ ଥିଲା ଏବେ ଟିକେ ଥଣ୍ଡା ଲାଗୁଚି ଏଯଉ ବର୍ଷା ହବ କି ନାଇଁ କେ ଜାଣି।
ହଁ ହଁ ବର୍ଷାହେଲେ ବହୁତ୍ ବଢିଆ ଲାଗିବ ଏବେ।
ନା ହଁ ରାତିରେ ଟିକେ ବର୍ଷା ହେଲେ ଭଲ ନିଦ ହବ।
ହଁ। କଣ କରୁଥିଲେ ଆପଣ ଏବେ ତାହେଲେ?
ଏ କି। କି ପରିବା ପତ୍ର ସଉଦା ପତ୍ର ଆଣିବା ପାଇଁ ଆଣିକି ଜଷ୍ଟ। ଥିଲି ଫ୍ରେଶ ହେଇକି ବସିଥିଲି ତାପରେ ଆପଣ କଇଲେ ଆଉ
ଉଁ ହଁ ହଁ।
ଆଉ ଆପଣ କଣ କରୁଥିଲେ ଏବେ?
ମୁଁ ଏବେ ଖାଇକି ଗୋଟେ ଗାଡି ନୂଆ ଗାଡି କିଣିବୁ ତ ସେଇଥିପାଇଁ ଟିକେ ଯୋଜନା ଚଲେଇଥିଲୁ, କୋଉ ଗାଡି କିଣିବୁ କେମିତି କଣ କରିବୁ?
ଓହୋ ଆଚ୍ଛା ଆଚ୍ଛା। ଯୋଉ ଗାଡି ପସନ୍ଦ ହେଲା ଆପଣଙ୍କର।
ନାଇଁ ପେଟ୍ରୋଲ ଗାଡି ଆଉ ଏ ଇଲେକ୍ଟ୍ରି ଚାଳିତ ଗାଡି ଭିତରେ ଟିକେ କ ମାନେ ଦ୍ୱନ୍ଦ ଅଛି କୋଉ ଗାଡି କିଣିଲେ ଭଲ ରହିବ, କଣ କରିବୁ କେମିତି କଣ କରିବୁ।
ଆଜ କାଲି ତ ସବୁ ତ ମାନେ ଡୁଆଲ ଫିକ ଫିଚର୍ ହେଲାଣି ଯଦି ଡୁଆଲ କରୁଛନ୍ତି ତ ଭଲ କଥା ମାନେ ଦିଟା ମାନେ ଦିଟା ଯଦି ଲାଗିପାରେ ସେମିତି ଯଦି ଗାଡି ଅଛି ତ ଭଲ
ସେମିତି କିଛି ଗାଡି ନାହିଁ ପରା ଯୋଉଟା ହେଲେ ଗୋଟେ ଆଇଦର ପେଟ୍ରୋଲ ଗାଡି ନହଲେ ହଁ ଇଲେକ୍ଟ୍ରିକ ଚାଳିତ ଗାଡି ଧୋଇବାକୁ ପଡିବ।
ହଁ କାହିଁକି ନାଁ ଆଜିକାଲିର ଯେମିତି ପରିସ୍ଥିତି ହେଲାଣି ପେଟ୍ରୋଲ ତ ଅ ପାଖାପାଖି ସରି ଆସିଲାଣି ବୋଲି କହୁଛନ୍ତି ଲୋକ। ଅ ଇଲେକ୍ଟ୍ରିକ୍ ଆଡକୁ ଯାଉଛନ୍ତି ପ୍ରାୟ ସବୁ।
ନାଁ ଇଲେକ୍ଟ୍ରିକ ଗାଡି ର ଏଇଟା ଫାଇଦା ହଉଛି ଯେ କଣ ନା ସେ ଗୋ ଗୋଟେ ଥର ଯଦି ଆମେ ଚାର୍ଜ କରିବା ତାହେଲେ ଦେଢଶହ କିଲୋମିଟର ଯାଏ ଆରାମସେ ଯାଇପାରିବ।
ହଁ।
ଦେଢଶହ କିଲୋମି ଇଲେକ୍ଟ୍ରି ଆମର ଜମା ଖର୍ଚ୍ଚ ହେବ କୋଡିଏ ଟଙ୍କାରୁ ତିରିଶ ଟଙ୍କା ଭିତରେ। କିନ୍ତୁ ସେ ପେଟ୍ରୋଲ ଆମର ପାଖାପାଖି ଖର୍ଚ୍ଚ ହେଇଯିବ ତିନିଶ ତିନିଶହ ଟଙ୍କା ପାଖାପାଖି ଆମର ପେଟ୍ରୋଲ ଖାଲି ଖର୍ଚ୍ଚ ହେଇଯିବ।
ହଁ ତିନିଶ ଚାରିଶ ତ ଆରାମ ସେ ଖର୍ଚ୍ଚ ହେଇଯିବ।
ହଁ ସେଥିପାଇଁ ଇଲେକ୍ଟ୍ରି ଗାଡି ଟିକେ ଭଲ ରହିବ ଭାବୁଛୁ।
ହୁଁ ଯେ ତାର ଦୁ ଚାର୍ଜ ଚାର୍ଜ କରିବା ପାଇଁ ଟେସନ ଟିକେ ଦେଖିବାର ଅଛି ସେଇଟା ବି ଉଁ ମୁ
ନାଇଁ ଏବେ ତ ଏବେ ତ ବହୁତ୍ ଜାଗାରେ ସରକାର ମଧ୍ୟ ଇଏ କରିଦଲେଣି ଚାର୍ଜିଂଙ୍ଗ ଷ୍ଟେସର ବି ଲଗେଇ ଦେଲେଣି।
ହଁ।
ପ୍ରତି
ହଁ ଏବେ ତ ମାନେ ଫି ମାନେ ଭବିଷ୍ୟତ ତ ଆଜିକାଲି। ଅ ଇଲେକ୍ଟ୍ରି କେ ଗାଡି ସବୁ କାର ଫାର୍ ବି ସବୁ ନୂଆ ନୂଆ ଟେକ୍ନୋଲୋଜିର ବାହାରିଲାଣି ଭଲ ସେତେ ବି ପଡୁଛି।
ମୁଁ ସେଇଟା ବି ଦେଖୁଥିଲି ଚାଜିଷ୍ଟି ମାନେ ଚାଜିଂଙ୍ଗି ପଏଣ୍ଟ କେତେ ମାନେ କେତେ ଦୂରତାରୁ କେତେ ଦୂରତା ଭିତରେ ରହିବ। ସେଇଟା କମ ମାନେ ସରକାର କଣ ଗୋଟେ ନିୟମ ଲାଗୁ କରିଥିଲେ ନା ସେଇଟା ହୁଁ।
ହଁ ମଝିରେ ନହେଲେ ଆପଣ ଯାଉଥିବେ ମଝିରେ କେତେବେଳେ ସରିଯିବ ବୋଲି ଅସୁବିଧା ନା ପୁଣି ଆପଣ ହଁ କୋଡ଼ିଏ ତିରିଶ କିଲୋମିଟର ଭିତରେ ଯଦି ନଥିବ ତ ସେଇଟା ଅସୁବିଧା।
ସେଇଟା ବି ମଧ୍ୟ ଦି ମାଇଣ୍ଡ ରେ ଚାଲିଥିଲା ଯେ କଣ ନା ଯଦି ଦୂର ବାଟ ଆମେ ଯିବାକୁ ଚାହୁଁଛେ ତାହେଲେ ପେଟ୍ରୋଲ ଗାଡି ବି ଭଲ ରହିବ କଣ ପାଇଁ ନା ଇଲେକ୍ଟ୍ରିକ ଗାଡିର ଆ କମ ମାନେ ଦୂରତା ସେମ ମାନେ ବହୁତି ଅ ଅତ୍ୟଧିକରେ ଦେଢଶହ କିଲୋମିଟର ଯାଏଁ ଯାଇପାରିବ ଦେଢଶହ କିଲୋମିଟର ପରେ ଯାଇପାରିବ ନାହିଁ। ତ ଯଦି ଆମେ କିଛି ନହେଲେ ଯଦି ଶହେ ଅଶୀ ଶହେ ଦୁ ଦୁଇଶହ କିଲୋମିଟର ଯାଉଛେ ତାହେଲେ ଅ ପେଟ୍ରୋଲ ଗାଡିର ଜରୁ ମାନେ ବହୁତ ଜରୁରୀ ଦରକାର।
ଆମକୁ କମ ସମୟରେ ବି ହବ ମାନେ ଚାର୍ଜ ଆଉ ମାନେ ଚାଜିଂଙ୍ଗି କରିବା ପାଇଁ ଟାଇମ ଆମର ହଁ ବ୍ୟର୍ଥ ଯିବ ନାହିଁ ନା ପେଟ୍ରୋଲ ଗାଡ଼ିରେ। ଏକାଥରେ ମାନେ ଗୋଟେ ଥର ଆମେ ପେଟ୍ରୋଲ ପକେଇଲେ ଏକାଥରେ ଶେଷ ପର୍ଯ୍ୟନ୍ତ ଗଲେ ଆମର ଯେତିକି ଲାଷ୍ଟ ସ୍ଥାନ ପର୍ଯ୍ୟନ୍ତ।
ସେଇଟା ଏବେ ସବୁ ଜାଗାରେ ଚାର୍ଜିଂ ସ୍ ପଏଣ୍ଟ ବି ଲାଗିନି। କିନ୍ତୁ କିନ୍ତୁ ସବୁ ଜାଗାରେ ପେଟ୍ରୋଲ ମିଳିଯିବ ସବୁ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ମିଳିଯିବ। ହଁ ପେଟ୍ରୋଲର ଦାମ୍ ଟିକେ ଅଧିକ ହେଇପାରେ କିନ୍ତୁ କଣ ନା କିନ୍ତୁ ସବୁ ଜାଗାରେ ମିଳିପାରିବ।
ହଁ ଏନେ ସବୁ ସବୁ ଜାଗାରେ ତ ପାଖାପାଖି ଏବେ ତ ପୁରା ଗୋଟେ କିଲୋମିଟର ଦି କିଲୋମିଟର ପାଖାପଖି ସବୁ ଗୋଟେ ଦିଟା ପେଟ୍ରୋଲ ଟାଙ୍କି ଆରାମସେ ଦେଖିବାକୁ ମିଳିଯିବ ଆପଣଙ୍କୁ।
ହଁ।
ସେ ଚାର୍ଜିଙ୍ଗି ଷ୍ଟେସନ ଟିକେ ଅ ହଁ ସେଇଟା ବି ସତ କଥା ମାନେ ପେଟ୍ରୋଲ ଟିକେ ଅ ଅଧିକ ଇଏ ଏଇଟା ଟିକେ କମ ପଇସା। ଚାର୍ଜିଙ୍ଗି ବି ଏତେ ଇଏ ନାହିଁ ଜଲଦି ବି ହେଇଯିବ ଚାର୍ଜେ ବଟ୍ ସବୁ ଜାଗାରେ ଉପଲବ୍ଧ ନାହିଁ ଆଉ।
ହଁ ଚାର୍ଜ ଚାର୍ଜ କରିବା ପାଇଁ ବି ସେଇଟା ଚାରି ଘଣ୍ଟା ପାଞ୍ଚ ଘଣ୍ଟା ନେଇଯାଉଛନ୍ତି ପୁରା। ଚାରି ପାଞ୍ଚ ଘଣ୍ଟା ଯଦି ଚାର୍ଜ ସରିଗଲା ଆମେ ରଖିବା କୋଉଠି ଗାଡିକୁ? ରୋଡ ସାଇଟି ରେ ରଖିକି ଯିବା କୁଆଡେ ଗାଡିକୁ?
ହଁ ଦିନ ବେଳେ ତ ଚଳିଯିବ ରାତିରେ ଯଦି ଆପଣ ଏମିତି ଅସୁବିଧାରେ ପଡିଲା ସେଇଟା ଗୋଟେ ଇଏ କଥା। ରାତିରେ ଏଇ ଗଲେ ପୁଣି
ଆପଣ ଯଦି ପାଖାପାଖି କୁଆଡେ ଯାଉଛନ୍ତି କି ଡେଲି ଆପଣ ପ୍ରତିଦିନ ଆପଣ ଯିବା ଆସିବା କରିବେ କୁଆଡୁ ପାଖାପାଖି ଉବ ଶହେ ଶହେ କିଲୋମିଟର ଭିତରେ ତ ଅ ଇଲେକ୍ଟ୍ରିକ ଗାଡି ବହୁତ ମାନେ
ହଁ ହଁ ସେଇଟା ସେଇଟା ଆପଣଙ୍କୁ ତ ଲାଭ ଦେବ ଭଲ ମାନେ ଟଙ୍କା ବି ଆପଣଙ୍କର ବଞ୍ଚିଯିବ। ଆଉ କିଛି ଇଏ ନାହିଁ ଆରାମସେ ଯିବେ। ଆଉ ପଲ୍ୟୁସନ ପଲ୍ୟୁସନ ମାନେ ଯୋଉ ପ୍ରଦୂଷଣ ବି ହଉଛି ଏତେ ଆଉ ହବ ନାହିଁ ସେଥିରେ।
ହଁ ସେଥିରେ କିଛି ବି ସେମିତି ଦରକାର ପଡିବନି। ହଁ।
ଏଟା ଅ ପେ ପେଟୋଲ କଣ ଯେମିତି ହେଲେ ବି। ଯାହା କଲେ ବି ଟିକେ ନା ଟିକେ ପ୍ରଦୂଷଣ ହବାଟା ସେଟା ନିଶ୍ଚୟ। ପ୍ରଦୂଷଣ ପେଟ୍ରୋଲ ମାନେ ହଉଛି ପ୍ରଦୂଷଣ। ସେଟା ତ ହବାଟା ନିଶ୍ଚୟ ଆଉ।
ହଁ ସେମିତି ହେଲେ ପ୍ରଦୂଷଣ ହବ ପେଟ୍ରୋଲ ରୁ ପେଟ୍ରୋଲରେ ବି ଏବେ ଭଲ ପେଟ୍ରୋଲ ବି ଆସୁନି। ସେଥିରେ କଣ କଣ ମିଶା ଯାଉଛି ବହୁତ ପ୍ରକାର ଅପ ମିଶ୍ରିତ ଦ୍ରବ୍ୟ ମଧ୍ୟ ମିଶୁଛି।
ହୁଁ।
ସେତେବେଳେ ଗାଡିରେ କିରୋସିନି ବି ପକେଇ ଦଉଛନ୍ତି। କିରୋସିନି ପକେଇବି ଗାଡ଼ି ଚଲେଇ ଦୋଉଛନ୍ତି।
କେତେବେଳେ କଣ ଇଞ୍ଜିିନ ଯାହା ଯେତେବେଳେ ମାଗିଲା ଆଉ।
ହଁ ଦେଖିବ ଦେଖି ଦେଖି କେତେ ଜୋର ଧୂଆଁ ବାହାରୁଚି।
ଲୋକ ବି ସେମିତି ଚଲଉଛନ୍ତି ମାନେ। ଗୋଟେ ଥର ପକେଇଦେବେ ଏକାଥରେ ଚଲେଇବେ ମାନେ କଳା ଧୁଆଁ ବାହାରିକି ପୁରା ଶେଷ ହେଲା ଯାଏଁ ଚଲଉଥିବେ ଲୋକ। ଏମିତି ବି ଲୋକ ଅଛନ୍ତି।
ହଁ।
ଆ ସେମିତି ହେଲେ ପ୍ରଦୂଷଣ ଅଧିକ ହବନା ଯେତେ ମାନେ ଟିକେ ଅ ମନ ସହିତ ତ ରକ୍ଷା କରିବା କଥା ମାନେ ଅତି କମ୍ ରେ ଯେତେ। ଇଏ ମାନେ ଆମର ପରିବେଶକୁୁ ଦୂଷିତ। ନକରି ଆରାମସେ ରହିକି ପରିବେଶ ଟିକେ ଭଲ ରଖି ଚଳେଇବା କଥା। ଲୋକ ବୁଝୁନାହାନ୍ତି ଆଉ।
ଲୋକ ବୁଝୁନାହାନ୍ତି କଣ ପାଇଁ ନା ଆମେ ବି ଦେଖନ୍ତୁ। ଆମେ ବି ଯଦି ଏବେ ଗାଡି କିଣିବା ତାହେଲେ ଆମେ ବି ଭାବିବା ପ୍ରଦୂଷଣ ଦେଖିବା ନା ଆମ ସୁବିଧା ଭା
ହଁ ସେଟା ସବୁ ତ ସୁବିଧା ନିଜର ଦେଖୁଛନ୍ତି ଆଉ ସେଇଟା ଗୋଟେ କଥା ଆଉ ଭଲ କଥାଟା କହିଲ ଆପଣ।
ଆମ ସୁବିଧା ଦେଖିବା ତ ସୁବିଧା ଦେଖିବାକୁ ହେଲେ କଣ ପେଟ୍ରୋଲ ସୁବିଧା।
ହ ଆପଣ ସୁବିଧାରୁ ମନେ ପଡିଲା ଗୋଟେ କଥା ମୁଁ ଏବେ ଜଷ୍ଟ୍ ମୋ ବାଇକ୍ ରେ ମାନେ ତ ମାନେ କମ୍ପାନୀ ରୁ ତ ଦେଇଛି ୟେଲୋ କଲର ଲାଇଟ୍ ଦେଇଥିବ। ଲୋକ ଏବେ କଣ ହ୍ୱାଇଟ୍ କଲର ଲାଇଟ୍ ବହୁତ୍ ପସନ୍ଦ କରୁଛନ୍ତି। ପୁରା ଉଁ ଅ ଅଧିକ ଯୋଉଟା ଦେଖା ଯାଉଥିବ ତ ରାତିରେ ଥରେ ଆସ ଥିଲାବେଳେ ଏମିତି ମାନେ ଦୂର ସ୍ଥାନକୁ ଯାଇଥିଲି ଶହେ କିଲୋମିଟର ଶହେ ପ୍ଲସ୍। ଯାଇଥିଲି ଆସିଲାବେଳେ ସବୁ ହ୍ୱାଇଟ୍ ଲାଇଟ୍ ଲଗେଇଚନ୍ତି। ମତେ ଆଉ ରାସ୍ତା ଦେଖାଗଲାନି। ୟେଲୋ ଲାଇଟ୍ ଆଉ କଣ ଦେଖାଯିବ ହ୍ୱାଇଟ ଲାଇଟ୍ ଅପା ଇଏରେ ମତେ ରାସ୍ତା ଦେଖାାଗଲାନି। ମୁଁ କହିଲି ସବୁ ତ ଲଗଉଛନ୍ତି ଏକ୍ ରେ ତ ଦୁସୁନାଇ। ପୁଣି ଦୁଇ ପୁଣି ଦୁର୍ଘଟଣାର ଆଶଙ୍କା ଥିବ ମୋ ଉପରେ ମୁଁ କହିଲି ଆ ମୁଁ ବି ଲଗେଇଦେବି ଆଉ କଣ। କରିବି ନିଜ ନିଜ ସ୍ୱାର୍ଥ ସବୁ ଦେଖିଲେ ନିଜ ସ୍ୱାର୍ଥ ଦେଖିଲୁ ଆଉ
ହଁ। ନା ଭଲ ସେ ଯୋଉ ଧଳା ଲାଇଟ ସମସ୍ତେ ଲଗାଉଛନ୍ତି ନା ସେ ମାନେ ସାଇଡ୍ ବି କିଛି ଦେଖାଯିବନି। କୋଉ ପାର୍ଶ୍ଵ ବି କିଛି ଦେଖାଯିବନି।
ପର କରି ଦଉଛନ୍ତି କିଛି ମାନେ ଟୋଟାଲ୍ ରାସ୍ତା ହିଁ ଦେଖାଯାଉନାହିଁ।
ହଁ।
ସେମିତି ଟାଇପ ର ପୁରା ଅ ପୁରା ପୁରା ଭୋଲଟେଜ୍ ର। ଅ ଲାଇଟ୍ ବ୍ୟବହାର କରୁଛନ୍ତି କିଛି ଦେଖାାଯାଉନାହିଁ।
ଆ ସେମାନେ ବି ଯଦି ଏ ବ୍ୟବହାର କରିବେ ତାହେଲେ ଆମେ କଣ ପାଇଁ ବ୍ୟବହାର କରିବାନି।
ହଁ ଯେ କଣ କରିବ ମାନେ ଏ ଆମେ ଚାହୁଁଛୁ ବ୍ୟବହାର ନ କରିବାକୁ ଆରାମ୍ ସେ ରହୁ କିଛି ନାହିଁ ଟେନ୍ ମାନେ ଇଏ କିଛି ନାହିଁ। ବଟ୍ ନିଜ ଉପରେ ବିପଦ ଆସିଲେ ଆଉ କଣ କରିବ? ଯେମିତି ହେଲେ। ରକ୍ଷା କରିବାକୁ ପଡ଼ିବ ନିଜେ।
ପଳେଇଆସ
ଆଉ ସେଥିରେ ଆଉ କିଛି ବି ଇଏ ନାଇଁ। ଆଉ ଆପଣ ଖାଇଲେଣି ଏବେ ନା ଖାଇନାହାନ୍ତି?
ହଁ ଖାଇସାରିଲୁଣି ଆଜି ଟିକେ ବାହାରୁ ଖାଇବା ଧରିକି ପଳେଇ ଆସିଥିଲୁ ବିରିୟାନୀ ଟିକେ ଆଣିଥିଲୁ।
ଓହୋ ବାହାରେ ଯାଇଥିଲେ ସାଙ୍ଗମାନଙ୍କ ସହିତ ବାହାରେ ଯାଇଥିଲେ ବୋଧେ ଆଉ।
ହଁ ସାଙ୍ଗମାନଙ୍କ ସହିତ ଟିକେ ଆଜି ଆଜି କଣ ନା ଆମିଷ ଟାଇମ୍ ଆଜି ସମୟ ଟା ଆଜି ବୁଧବାର।
ହୁଁ-ହୁଁ ବୁଧବାର ବୁଧବାର ତ ଆଉ ହି-ହି।
ବହୁତଦିନ ହେଲାଣି ସେ ବାଇଗଣ ଘାଣ୍ଟ ଯୋଉଟା ଆମେ ସନ୍ତୁଳା ବୋଲି କହୁଛେ ସେଇଟା ଖାଇ-ଖାଇ ପୁରା ବିରକ୍ତ ହେଇଯାଇଥିଲୁ ତ ଆଜି ସାଙ୍ଗ ସାରେ ବାହାରକୁ ଯାଇକି ଧରିକି ପଳେଇ ଆସିଲୁ ଆଉ।
ଅ-ହଁ। ହଁ ସେଇଟା ବି ବେଳେବେଳେ ଖାଇଦବା କଥା ସେମିତିରେ କଣ।
ବହୁତ ଦିନରେ ପାଖାପାଖି ବିରିୟାନୀ ଖିଆ ନଥିଲା ତ ସେଥିପାଇଁ ସେ ବାହାରୁ ପାଖାପାଖି ଦି ମାସ ହେଇଗଲା ବିରିୟାନୀ ଖିଆ ନଥିଲା।
ହଁ ଏବେ ତ ଛୁଟି ଥିବେ ଆପଣ ଘରକୁ ଯାଇଥିବେ ଆଉ ଖାଇନଥିବେ ବୋଧେ ଆଉ?
ହଁ।
ହୁଁ ହଁ। ମୁଁ ସେୟା କହୁଚି ଆଜି କଣ ଜଲ୍ଦି ନଅଟା ସାଢେ ନଅଟାଟରେ ଖାଇଦେଲେ ଆପଣ?
ନାଇଁ ଆମର ଆକଚୁଆଲି ଯୋଉ ଛାତ୍ରାବାସରେ ରହୁଛି ଛାତ୍ରା ବାସରେ ଆମର ସାଢେ ସାତ ରୁ ଖାଇବା ଦିଆଯାଉଛି।
ସାଢେ ସାତରୁ ହଁ ଜଲଦି ଆଚ୍ଛା ଆଚ୍ଛା ସାଢେ ସାତରୁ। ନାଇଁ ସାଢ଼େ ସାତରୁ ଯେତେ କେତେ ଲାଷ୍ଟ କେତେ ଯାଏ ନଅଟା ଯାଏ ନା ସାଢ଼େ ନଅଟା?
ସେମିତି ନାହିଁ ପିଲାମାନେ ତ ଖାଇକି ଆଠଟା ଦଶ ପନ୍ଦର ଭିତରେ ଖାଲି ହେଇଯାଉଛନ୍ତି।
ଓହଁ ଆଚ୍ଛା ଆଚ୍ଛା ତାପରେ ଆଉ ପଢ଼ାପଢ଼ି ରାତିରେ ଥିବ କଣ କରୁଥିବେ ଆଉ।
ଆ ପିଲା ରା ପଢାପଢି କରିବେ ଜଲଦି ପୁଣୀ ଶୋଇବେ ଜଲ୍ଦୀ ଶୋଇଲେ ପୁଣି ଜଲ୍ଦୀ ଉଠିବେ ନା।
ହଁ ସକାଳୁ ସକାଳୁ ଉଁ କଲେଜ କି କ୍ଲାସ ହେରିକା ଥିବ କଣ ଆଉ।
ହଁ। ଯେମିତି ହେଲେ ସକାଳୁ ଉଠିବେ ନାଇଁ ସକାଳୁ ଯିବେ ଗ୍ରାଉଣ୍ଡ ଯିବେ ନିଜର ଶାରୀରିକ କର୍ମ ପାଇଁ ଯିବେ ନା। ସେଥିପାଇଁ ଜଲଦି ବି ଉଠିବାକୁ ପଡ଼ିବ।
ହଁ। ଓହୋ ହଉ ଠିକ୍ ଅଛି ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କ କଥା ହେଇ ଭଲ ଲାଗିଲା।
ବହୁତ୍ ଆ ଆପଣଙ୍କ ସହିତ ବି ବହୁତ ଭଲ ଲାଗିଲା ଠିକ୍ ଅଛି ଆଜ୍ଞା ଧନ୍ୟବାଦ୍ ଧନ୍ୟବାଦ୍।